ହାଲୋ।
ଆଜ୍ଞା।
କଣ କରୁଥିଲେ? ମୁଁ କହିଲି କଣ କରୁଥିଲେ? ଆଜ୍ଞା ଆବାଜ୍ ଆସୁଚି?
ଆଜ୍ଞା।
ଆପଣଙ୍କୁ ବୋଧେ ଥଣ୍ଡା ଧରି ଯାଇଚି।
ହଁ ଟିକେ ଏଇ ସିଜିନି ଚେଞ୍ଜ ହଉଚି ଯେ ଟିକେ ଥଣ୍ଡା ଧରି ପକଉଚି ଆଉ।
ହୁଁ। ଆଜି ବ
ପାଣିପାଗ, ହଁ ବର୍ଷା ହଉଛି ଏଇନେ ତ ବର୍ଷା ହଉଚି ଆଉ। ହ।
କେତେବେଳେ ବର୍ଷା ହେଇଯାଉଚି, କେତେ ବଳେ ଖରା ଦଉଚି। ଏମ୍
ହୁଁ ହେନ୍ତି ପାଗ ଖରାପ ଦଉଚି ବେଳେକେ ବର୍ଷା ବେଳେକେ ଖରା।
ଏମିତି ହଉଚି ଆଉ। ଆଉ
ପାଗ ଟା ଫାଙ୍କା ହେଇଚି। ଟିକେ ବର୍ଷା ତ ଏବେ ଯାଇ ସ ସଖାଳୁ ହେଇନି। ରାତିରେ ବହୁତ୍ ଘଡଘଡି ମେ
ନାଇଁ ଏବେ ତ ବର୍ଷ ର୍ଷା ଜୋର ହଉଚି ଫିରି ଫିରି ହଉଚି ଏମିତି ହଉଚି।
ଓହୋ। ଆମର ଯାହା ହଉ ଆଜି ଟିକେ ବର୍ଷା ଟା ହେଇନି। ଏ ଇଏ ଲୁଗାପଟା ସବୁ କଚା କଚି ସବୁ ରଖିଚି କିଛି ଶୁଖୁନି।
ହେରା ତ ସୁକିବ କେମିତି ଏରା ଘରେ ଥିଲେ ସିନା ଶୁଖିବ। ମାନେ ଘରେ ଯୋଉ କୋଉଠି ପକେଇବି।
ଘରେ ବା ସେମତି ପକେଇବାକୁ ଜାଗା ନାହିଁ। ଆଉ ବାହାରେ ହେଲେ ତ ବର୍ଷା ପାଇଁ ତ ପ କେଇ ପାରିବେନି।
ହୁଁ।
ଘରେ ଏମିତି ବର୍ଷା ଦିନ ଟା ଖାଲି କେଚ୍ କେଚ୍ ହବ ଆଉ।
ଆଜ୍ଞା।
ଆଉ ଆପଣଙ୍କର ସବୁ ସକାଳ ଖିଆ ନିତ୍ୟକାମ ସରିଲାଣି?
ନା ମୋର ସରିନି। ଆପଣ କେତେବେଳେ ଉଠିଲେ କି?
ଆମର ପିଲାମାନେ ସବୁ ସକାଳୁ ଇସ୍କୁଲ୍ ଯାଉଛନ୍ତି ନା। ତେଣୁ ଆମକୁ ଶୀଘ୍ର ଟିକେ ଉ ଠିକି ତାଙ୍କ ପାଇଁ ଟିଫିନ୍ ଫିଫିନ୍ ସବୁ ତିଆରି କରିବାକୁ ପଡୁ
ଏରା କଣ ଏମିତି ଘଡ ଘଡ କରୁଚୁ।
ଆଉ ଆପଣଙ୍କ ସବୁ ପିଲାମାନେ ଇସ୍କୁଲ୍ ଗଲେଣିି? ମୁଁ କହିଲି ପିଲାମାନେ ସବୁ ଇସ୍କୁଲ୍ ଗଲେଣି?
ହୁଁ। ନାଇଁ ମ୍ୟାମ୍ ଆମେ ଅନମ୍ୟାରେଡ୍। ହଁ ଅନ୍ମ ରେଡ୍
ଆଚ୍ଛା ଆଚ୍ଛା
ହୁଁ ଆଉ ଆପଣ ଗାଧେଇ କି ଖାଇସାଲେଣି
ନା ଆମର ହଁ ଗାଧୁଆ ସରିନି ଏଇ ସବୁ କାମ ସରିଲା ପିଲାମାନେ ତବି ସବୁ ସ୍କୁଲ ଗଲେ ତାପରେ ଏବେ ଟିକେ ମାନେ ନାସ୍ତା ଟିକେ ବନେଇ ଦେଇକି କି ତା ବାପା ପାଇଁ ତାପରେ ଗାଧୁଆ ହବ ଠାକୁର ପୂଜା ହବ
ହୁଁ ଆଉ
ଆଉ ତାହେଲେ ଆପଣ ତ ତାହେଲେ ଖୁଦୁରୁକୁଣୀ କରୁଥିବେ
ହଁ ଖୁଦୁରୁକୁଣି ଆମ୍ବ ଆଡେ ହୁଏ ଏବେ ଆସିବ ଖୁଦୁରୁକୁଣି ପୁଣି
ହୁଁ
ଏବେ ବୋଲବମ୍ ଯିବେ ପୁଣି ଖୁଦୁରୁକୁଣୀ ତାପରେ
ହୁଁ ମାନେ ଆପଣ ସେମିତି ସେପଟେ କେମିତି ଖୁଦୁରୁକୁଣୀ କରନ୍ତି
ହଁ ଭଲ ହୁଏ ଖୁଦୁରୁକୁୁଣୀ
ମାନେ ସବୁ ମିଶିକି କର ନା ଏ
ହଁ ହଁ ସବୁ ମିଶିକି ସାଙ୍ଗ ଛୁଆ ସବୁ
ହୁଁ
ଆପଣଙ୍କ ଆଡେ କେମିତି ଖୁଦରୁକୁଣୀ ହୁଏ
ଆମର ତ ଏଇଠି ମାନେ ଉଁ ସମସ୍ତଙ୍କର ଘରେ ହୁଏନି କିଏ କେମିତି ଯାହାର କ ମାନତି ର ଥାନ୍ତି କି ତାଙ୍କ ଘରେ ଝିଅ ଥିବେତ ହେଲେ କରିବେ ଆଉ ସେଇଠି ଆମର ଆକ୍ଚୁଲି ଆମେ ଟିକେ ବାରିପଦା ସାଇଡ଼ର ଲୋକ ତ ଆମ ସେପଟେ ଏତେଟା ମାନେ ଆ ଆମେ ବାହାରେ ରହିଗଲୁ ତାପରେ ଶାଶୁଙ୍କର ବି ଝିଅ ନଥିଲା ଆମର ମୋର ଫାଷ୍ଟ ଝିଅ ହେଇଛି ତ ସେଥିପାଇଁ ସେମାନେ ଆ ଆଗରୁ କରୁନାହାନ୍ତି ତ ମୁଁ ଆଉ ଘରେ ଆରମ୍ଭ କରିନି
ହୁଁ ସେଇଛି
ଠାକୁରଙ୍କୁ ଖାଲି ରଖିଲେ ହବନି ଆଜ୍ଞା ଠାକୁରଙ୍କୁ ଖାଲି ରଖିଲେ ହବନି ତ ତାଙ୍କର କ ଭକ୍ତି ଭାବ ସହିତ ନିୟମ ବିଧି ସହିତ ପୂଜା ବି କରିବାକୁ ପଡିବ ନା
ହୁଁ ଆ ସେ ତାଙ୍କର ପୁଣି ଠାକୁରଙ୍କୁ ସେମିତି ପୂଜା କରିବାକୁ ପଡ଼ିବ ଛୋଟ ମୋଟ ତିଟେ ହଉ ଆଣିକି ପୂଜା କରିବାକୁ ପୁଣି ପଡ଼ିବ
ହୁଁ
ହୁଁ
ତାପରେ ବୋଲବମ୍ ଯାଆନ୍ତି ଆପଣ
ହଁ ବୋଲବମ୍ ଯାଏ
ଉଁ ମାନେ ଶ୍ରାବଣ ମାସ ସାରା ଆଇଁଷ ଖାଆନ୍ତିନି ନା
ନା ଶାବଣ ମାସଟ ନା ଆଇଁଷା ନାହିଁ
ହୁଁ ହୁଁ
ହୁଁ
କୋଉଠି ଆପଣ ସେପଟେ ଯାଆନ୍ତି ପାଣି ଢାଲିବା ପାଇଁ
ଗାଉ
ହ୍ୟାଲୋ।
ଆପଣ କଣ ବୁଲାବୁଲି କରିବାକୁ ଯାଆନ୍ତି?
ଆଜ୍ଞା।
କୁଆଡେ ବୁଲିବାକୁ ଯାଆନ୍ତି?
ଏଇ ଶ୍ରାବଣ ମାସରେ? କହୁଛନ୍ତି ନା ଏମିତି କହୁଛନ୍ତି? ଏମିତି ଆଉ ଛୁଟି ପିଲା ମାନଙ୍କ ସବୁ ଛୁଟି ପଡିଥିଲା ଆମର। ଯୋଉ ସମର୍ ଭେକେସନ୍ ହୁଏ ଗମ ଗରମ ଦିନରେ ଛୁଟି ପଡେ। ଥିଲା ସେ ସମୟରେ ଟିକେ ଯାଇ ଥିଲୁ ପୁରୀ ଯାଇଥିଲୁ ତାପରେ ଏଇ ଏଵେ ଯୋଉ ଦୁର୍ଗା ପୂଜା ଛୁଟି ପଡିଥିଲା ସେ ସମୟରେ ଆମେ ଟିକେ ଅଯୋଧ୍ୟା ଯାଇଥିଲୁ। ତାପରେ କାଶୀ ବିଶ୍ଵନାଥ ଦର୍ଶନ ସେଠି କରିଲୁ ଏମିତି ବନାରସ ଟିକେ ବୁଲାବୁଲି କଲୁ ତାପରେ ଯୋଉ ପରଆଗ ଅଛି ନା ସରସ୍ଵତୀ ଯୋଉ ଗଙ୍ଗା ଯମୁନା ସରସ୍ଵତୀର ସଙ୍ଗମ। ସେଠି ପୁଣି ଯାଇଥିଲୁ ନୌକା ରେ ତାକି ପାଣି କିନ୍ତୁ ସମସ୍ତେ ସେଠିଁ ମାନେ ସେ ଜାଗାକୁ ଗଲେ ଆଉ ଟିକେ ସେଇ ଜାଗାକୁ ନ ଗଲେ ଭଲ ଲାଗିବନି। ତେଣୁ ଆମେ ସ ସବୁ ନୌକାରେ ସବୁ ମାନେ ଉ ଘର ସମସ୍ତେ ଯାଇଥିଲେ ତ। ଗୋଟେ ନୌକା ଲଙ୍କା ନୁହଁ ନୌକାରେ ମାନେ ଡା କରିକି ବୋଟ୍
ଆଉ
ସେଇ ମଝି କୁ ପୁରା ଗଲୁ ଯୋଉଠି ପାଣି ଆପଣଙ୍କର ମିଶୁଚି। ଗଙ୍ଗା ଯମୁନା ସରସ୍ଵତୀ ଯୋଉଠି ମିଶୁଚି। ସେଇ ଜାଗାକୁ ଯାଇକି ବୁଲିକି ଆସିଲୁ। ଆଜ୍ଞା ସେଠି ଆପଣ ଦେଖିପାରିବେ ଯେ
ନଁ
ହୁଁ ମାନେ ଇଏ ପାଣିଟାର କଲର୍ ସବୁ ଅଲଗା ଆସିବ।
ଓହୋ।
ମାନେ ଗଙ୍ଗା ପାଣି ଟା ଟିକେ ସଫା ଆସିବ। ତାପରେ ଆପଣଙ୍କର ହଁ ଆଉ ଅଲଗା ପାଣି ଟା ଟିକେ ମାନେ ଏମିତି ଜାଣିପାରିବେ ଯେ ଦିଟା ପାଣି ନଦୀର ମିଶୁଛି ବୋଲି।
ତା ପରେ ମ୍ୟାଡାମ୍ ଯୋଉ ପାଣି ଟା ବୋହୁତ ପାଣି ତ ହେଇ
ବହୁତ ପାଣି ଏ ତ ସେଠି କଣ କରୁଛନ୍ତି ନା ସେଠି ଆପଣ ବୁଡ ସେଠି ସବୁ ବୁଡ ଦିଅନ୍ତି ନା ଗଙ୍ଗା ଯମୁନା ସରସ୍ଵତୀ। ସେଠି ସବୁ ବୁଡ ଦିଅନ୍ତି ବୋଲି ଆପଣଙ୍କର ତିନିଟା ବୋଟ୍ କୁ ନୌକା କୁ ମାନେ ତିନି କୋଣିଆ ଭାବରେ ବାନ୍ଧି ଦେଇଛନ୍ତି ଆଉ ମଝିରେ ପଟା ଦେଇକି ତାକୁ ଏମିତି ସେଟ୍ କରିଛନ୍ତି ଆପଣ ତିନିଟା ନୌକାର ର ମଝି- ରେ ଆପଣ ଛିଡା ହେଇକି ନା ନା ନା ଡର ନାହିଁ ବା ସେଠି ତିନିଟା ନୌକା ଘେରି ଦେଇଛନ୍ତି। ଆଉ ମଝିରେ ପଟା ଦେଇ ଦେଇଛନ୍ତି ଆମର ନୌକା
ଆପଣ ତ ପାଣି ଆଣିଥିବେ ବି ଗଙ୍ଗା ପାଣି।
ଆଜ୍ଞା ଆଜ୍ଞା ଆଣିଥିଲୁ।
ହୁଁ ହୁଁ।
ସେଇଠି ଯୁଡିକିରି ଆପଣ ସେଇଠି ବୁଡ ଦେଇ ପାରିବେ ମାନେ ଯେମି- ତି ସଙ୍ଗମରେ ବୁଡ ଦିଅନ୍ତି ସେମାନେ ଏମିତି ସୁବିଧା କରିଦେଇଛନ୍ତି ବୁଡିବା ଆଜ୍ଞା। ଆଉ ସେଠୁ ଆଉ କେତେ ଆଣିଥିବେ ଗୋଟେ ବୋଟଲ ରେ ନେଇ ଆସିଛୁ ପାଞ୍ଚ ଲି- ଟର ବୋଟଲରେ ନେଇ
ଓହୋ ଗୋଟେ ଜାରକିନୀରେ ଆଣିଲେନି ହାରି ଛୋଟ ଜାରକିନି ରେ।
ହ ଆଉ ସେଇ ମାନେ ସବୁ ଯାଇଥିଲୁ ତ ଆଉ ସବୁଆଡେ ପାଣି ନେଇକି ଆଉ ବୁଲି ହବ କି। ସେଇଠୁ ଟିକେ କିଛି ଆଣିଥିଲୁ ଆଉ ଆଜ୍ଞା।
ହୁଁ ଆ ଏଇ ଯୋଉର ଦୋକାନ ମାନିକାରେ ବିକୁଛନ୍ତି। ହଁ ନାଇଁ ଯୋଉ ଯୋଉରା ଏବେ ଇଏ କରୁଛନ୍ତି ବି - କୁଛନ୍ତି ଯୋଉରା। ଏରା ଇଏ ସବୁ ଅଳ୍ପ ପାଣି ମାନେ ଏ କେମିକାଲ ମି -
କଣ କେମିକାଲ ନୁହଁ ସେଟାରେ ଗୁଟେ ଡ୍ରପ୍ ପାଣି ରେ ଆପଣଙ୍କର ପାଣି ମିଶେଇ ଦିଅନ୍ତି ଯେମିତି ଆମେ କହନି କି ଟିକେ ଗଙ୍ଗା ପାଣିରେ ଶୁଧ। ସେମିତି ବିକ୍ରି କରୁଥିବେ ନା ଆଉ ସେଇଟା କଣ ଆଉ ଶୁଦ୍ଧ ପୁରା ହେଇଥିବ।
ଦେଖା ହଉଛି ଯେ। ହଁ।
ହେଲେ ବହୁତ ଜିନିଷ ବିକ୍ରି ହଉଛି କିନ୍ତୁ ସେମିତି ପଇସା ବି ଲୁଟି ନଉଛନ୍ତି ନୂଆ ଲୋ - ଲୋକ ଯାଇଥିବେ ହେଲେ। ଜାଣିପାରିବେନି ମନ ଇଚ୍ଛା ରେଟ ରେ ସବୁ ନେଇଯିବେ ଆଉ।
ହୁଁ ହୁଁ। ଆଳୁ। ଆ ଯିବୁ। ଆପଣ ତାହେଲେ ବହେ ପାଣି ସେଟା ଠୋପେ ନାଖେ ତାହେଲେ ସେଥିରେ ପକଉଛନ୍ତି ଗଙ୍ଗାପାଣି। କି ସେମିତି କରୁଛି ଯେ ହୁଁ ହୁଁ।
ପାଣି ଆ - ଆପଣ ଯୋଉ ପୂଜା କରିବେ ସେଇଟା ତ କଳସରେ ଟିକେ ପାଣି ନେଲେ ତା ଦେହରେ ଅଳ୍ପ ଟିକେ ଖାଲି ମିଶେଇ ଦେଲେ ସେଇଟା। ତ ଶୁଦ୍ଧ ହେଇଗଲା ନା ଗଙ୍ଗା ପାଣି। କଣ ଆଉ ଆପଣ ପୁରା ଟା ଇଏ କରିବେ କି ତା ସାଙ୍ଗରେ ଟିକେ ଖାଲି ଟିକେ ଗଙ୍ଗା ପାଣି ମିଶେଇଦବା କଥା
ହୁଁ ହୁଁ।
ସେମିତି ଆଉ।
ଆପଣ ତାହେଲେ ଯାଇଥିଲେ ତାହେଲେ।
ଆଜ୍ଞା। ଏଇ ଆଉ ଖାଲି ମାନେ ଯାଇନୁ ହେଲେ କଲିକତା ସେପଟେ। ସେଇଟା ଟିକେ ଯିବାର ଅଛି ଯୋଉ ମାୟାପୁର ଦେଖିବା ପାଇଁ। ଆଜ୍ଞା ଜବ
ଭାଇ କଣ କରନ୍ତି ଆଜ୍ଞା।
ଜବ୍ କରୁଛନ୍ତି ଜବ୍।
ଓହୋ ଗମେଣ୍ଟ ଜବ ବୋଧେ?
ଆଜ୍ଞା।
ହୁଁ ହୁଁ।
ହୁଁ
ଆପଣ ଏଇନେ ରୋଷେଇ ଆଉ କଣ ଭାତ ହବ ବୋଧେ?
ହଁ ହବ ଟିକେ ଲେଟରେ ହବ। ପିଲାମାନେ ସବୁ ଇସ୍କୁଲ ଯାଇଛନ୍ତି ନା ସବୁ ଆସିବା ଏଁ ଲେଟ୍ କରିବେ ତ ସିଇ ଟିକେ ଲେଟ ରେ ବସେଇବି ଆଉ।
ଲେଟରେ ବସେଇଲେ ଭାତ ଗରମ।
ଗରମ ଥିବ ହଁ। ତାପରେ ଟିକେ ଟିକେ ବର୍ଷା ବି ପକଉଚି ନା ସବୁ ଥଣ୍ଡା ହେଇଗଲା ବେଳକୁ ଖାଇବାର ସ୍ଵାଦ ହବନି ତ ଗରମ ଗରମ ଭା ତାରେ ଆଜି ତ ପୁଣି ଶନିବାର ଅଛି। ଆଜି ଟିକେ ଖେଚିଡି ଭାତ ହବ।
ହୁଁ।
ଶନିବାର ଦିନ ଟିକେ ଖିଚିଡି ଭାତ ଖାଇଲେ କୁହନ୍ତି ନା ଶନି ଶାନ୍ତ ହୁଏ।
କ ହ୍ୟାଲୋ। ହଉ ଆପଣ ଯାଆନ୍ତୁ କଣ କରିବେ ମୁଁ ରଖୁଛି ତାହେଲେ ଆଉ।
ଆଜ୍ଞ ଆଜ୍ଞ ଆଜ୍ଞା ହଉ। ଠିକ୍ ଅଛି।